ହୁଁ କଣ କରୁ ଛନ୍ତି।
ଭାଇ ବସିଚି ଆଉ ତମେ କଣ କରୁଚ?
ମୁଁ ଏଇ ବସିଛି ଆଉ କଣ ଆଜି ଖାନା ପିନା ହେଇଛି।
ଆଜି ସକାଳୁ ଗରମ ଭ ତ ଡାଲମା ଭଜା ଆଉ ଆଳୁ ଭାତ ତମର
ପଖାଳ ତ ଏ ତ ଶନିବାର ନା ଆମଁଷ ଫଇଁଷ କିଛି ହବନି। ପଖରା ଭାତ ଆଉ ଆଉ ଭର୍ତା ଆଉ କଦଳୀ ମସଲା ଦେଇକି ଭଜା ହେଇଥିଲା। ଆଉ ଗୋଟେ ଆଳୁ ପୋଟଳ ଭଜା ଆଉ ଇଏ ଗଲେ ସଖାଳର ତାପରେ ବାରଟା ବେଳକୁ ଆଗ ଗାଧୁଆ ପାାଧୁଆ ସରିଲା କଦଳୀ ଆଳୁ ଭଜା ପୋଟଳ ଆଳୁ ଭଜା ଗରମ ଭାତ ଆଉ ଗୋଟେ ବାଡ଼ିଆ ଡାଲମା ହେଇଥିଲା ଆମ୍ବ ଖଟା
ତା ଶ୍ରାଦ୍ଧା କଣ ମିଳି
ଆଉ ସନ୍ଧ୍ୟାବେେଳେ ଟିକେ ଟିଫିନ୍ କଲି। ବରା ଆଉ ବରା ତରକାରୀ ମୋର ବରା ତରକାରୀ ଫେବରାଇଟ ବରା ତରକାରୀ ଫେବ ବରା ତରକାରୀ ହେଇଥିଲା ଆଉ ରାତିକି ହେଇଛି ପୋଟଳ ଆଉ କଷା ମଟର ଆଳୁ ତରକାରୀ ଭାତ ଆଉ ପନିର ଆଉ।
ହୁଁ ହୁଁ। ଏ ଭାଉଜ ରୋଷେଇ କରୁଛନ୍ତି।
ଆଜ୍ଞା।
ଭାଉଜ ରୋଷେଇ କରୁଛନ୍ତି।
ହୁଁ ଭାଉ ଜ ବୋଉ ସମସ୍ତେ ମିଶିକି ଆଉ।
ହ ହଁ। ଆମର ରୁଟି ଡାଲମା ଆଉ।
ହୁଁ। ମାନେ ଶନିବାର ତ ରୁଟି ମାନେ ଅଧିକାଂଶ ରୁଟି ହୁଏ ମୁଁ ବି ଖାଏ ହେଲା କି। ଆଉ ଅରୁଆ ଭାତ ଥିଲା ତ ଅରୁଆ ଭାତ ଥିଲା ସେଥିପାଇଁ ଅରୁଆ ଭାତ ଖାଇଦବା ଆଉ। ଆଉ? ଉଁ ଆଉ କଣ ଖବର କଣ କରୁଚନ୍ତି ଜପ୍ ଫବ୍?
ହଁ ଜବ୍ ଚାଲିଚି ଗୋଟେ ଆଉ।
ହୁଁ କେମିତି କଣ ଜବ୍ ରେ? ଜବ୍ ରେ କେମିତି କଣ ଚାଲିଚି?
ହୁଁ ଜବ୍ ବଢିଆ କାର୍ଯ୍ୟ ବଢିଆ ଅଛି ସମୟ ଭଲରେ ପୁରା କଟୁଛି ଆ
ଜଗନ୍ନାଥଙ୍କ ଦୟାରୁ ଜଗନ୍ନାଥଙ୍କ ଦୟା ରୁ ଭଗବାନ କରନ୍ତୁ ସମସ୍ତଙ୍କୁ ଭଲ ରଖନ୍ତୁ ସମସ୍ତଙ୍କୁ ଘ ମାନେ ସମସ୍ତଙ୍କୁ ଭଲ ରଖନ୍ତୁ। ମୋତେ ବି ଭଲ ରଖନ୍ତୁ। ଭଗବାନଙ୍କ ପାରେ ଏତି ମୋର ପ୍ରାର୍ଥନା ହେଲା।
ହଁ ଇଶ ସ ରଜ ତମର କେମିତି କଟିଲା କହିଲ ଭାଇ ଆଗେ?
ରଜ ତ ଫାଷ୍ଟ ଆୱାର ଯାହା ଯେମତି ହେଲା, ସେକେଣ୍ଡ ଆୱାର ତ ପର୍ ଡେ ବର୍ଷା ହେଇଗଲା। ହେଲା କି? ତମ ଆଡେ ବର୍ଷା ବର୍ଷା ହେଇଚି କି ନାହିଁ କହିପାରିବିନି କିନ୍ତୁ ଆମ ଆଡ଼େ ପର ଡେ ସନ୍ଧ୍ୟାବେଳେ ବର୍ଷା ହେଇଗଲା। ତ ସେକେଣ୍ଡ ହାପ ରେ ଆଉ ରଜ କିଛି ଭଲ ଲାଗିଲାନି। ଆ ଯା ଫାଷ୍ଟ ଆୱରରେ ଦୋଳି ଫୋଳି ଖେଳିକି ହାତ ଫୁଟୁକା କରିଦେଇଚୁ ଏକାଥରେ ଆଉ।
ଯାହା ଏମିତି ଦୋଳି ଖେଳିଲା ହାତ ଫୁଟୁକା ହେଇଯାଇଚି।
ହଁ ଚିହ୍ନ ରହିବା ଦରକାର ନା ରଜ ବୋଲି ଓଡିଆଙ୍କର। ପର୍ବ ନା ସିଏ। ଆଉ ରଜ ବୋଲି ପୁଣି ଇଏ ହବା ଦରକାର ନା। ମନେ ରହିବା ଦରକାର ନା ଯେ ଆମର ରଜ ଚାଲିଚି। ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ବାପା ବୋଉ ମୁଁ ଆଉ। ଦି ଦି ଦି ଜଣ ଥିଲେ ମା ଆଇଚନ୍ତି ଆଉ।
ଠିକ୍ ଅଛି ଗୁଡ ଫାମିଲି।
ଆ ତମ ଘରେ?
ମାମା, ବାବା, ମୁଁ ମୋର ଭଉଣୀ। ଭଉଣୀ ବାହା ହେଇଯାଇଚନ୍ତି। ଭଉଣୀ ବାଘର ପରେ ପରେ ଲକଡାଉନ ସମୟରେ ମୋର ମ୍ୟାରେଜ ହେଇଗଲା।
ହହଁ।
ଆଉ ଭାଉଜ ଜବ କରୁଚନ୍ତି ତାଙ୍କ ଗାଁ ରେ। ସେ ତାଙ୍କ ଗାଁ ରେ ରହୁଛ ତୁ ଯିନ୍ତି ମୁଁ ଏଠି ଆଉ।
ଓହୋ ଓଲଟା ହେଇ ଯାଇଚି ତମେ ହେଇଛ ଗୃହିଣୀ ସେ ହେଇଛ କାର୍ଯ୍ୟକର୍ତ୍ତା।
ନାଇଁ ମୁଁ ବି ଜମାରୁ ଜବ ଚାଲିଛି ମୋର। ହେଲା କିି? ମୋର ବି ଜବ ଚାଲିଛି ଫିର ବି ଶନିବାର ସେ ଆସୁଛନ୍ତି ଏବଂ ଯୋଉ ଯୋଉ ସ୍କୁଲ ରେ ଜବ କରୁଛନ୍ତି ନା। ସେ ଶନିବାର ଆସ ରହିଛନ୍ତି, ରବିବାର ରହୁଛନ୍ତି, ପୁଣି ସୋମବାର ସକାଳୁ
ହଁ ଆଉଛନ୍ତି ନା।
ହୁଁ।
ଆଗକୁ ଯୋଉ ଆସୁଛି ର ଥ ଯାତ୍ରା। ମହାପ୍ରଭୁଙ୍କ ବିଶ୍ଵ ପ୍ରସି ରଥଯାତ୍ରା। ପୁରୀକୁ ଯିବାର ଅ ଛିନା।
ନାଇଁ ଆମ ଗାଁ ରେ ଆମ ଗାଁରେ ବଡ କାର ବଡ଼ ରଥଯାତ୍ରା ହଉଛି, ହେଲା କି! ତ ସେଠି ଆମେ ଦି ରଥଯାତ୍ରା କରୁ। ଭାଇ ସବୁଠୁ ବଡ ଜିନିଷ ହେଲା ଆମେ ପଇସା ଦି ପଇସା କେମିତି କମେଇବୁ କମେଇବୁ, ସେଇଟା ଆମେ ଭାଇ ଚିନ୍ତା କରୁ କାହିଁକି ଆମର ବେପାରୀ ଘର ହେଲା କିି? ବାବା ବେପାର କରନ୍ତି। ହେଲା କି! ଆମ ଏରିଆରେ ସେକରେ ଆମ ଙ୍କର ଏରିଆରେ
ହଁ।
ଗୁନିଦା ହେଲା ପ୍ରସିଦ୍ଧ ହେଲା।
ହୁଁ ହୁଁ।
ମଟର ଆଳୁ ଘୁଗୁନି। ତ ଘୁଗୁନି ପ୍ରସିଦ୍ଧ ଘୁଗୁନି ଟାକୁ ଆମ ସେକରେ ବେଶୀ ଇମ୍ପୋର୍ଟାଣ୍ଟ ଦିଅନ୍ତି ହେଲା କି? ଉପନନ୍ଦନ ଯିଏ ଆମର ବଡ଼ାପା ଘର ଦୁଇଘର ଆମେ କରୁ, ଆମ ଗାଁରେ। ତ ସେକର ଏରିିଆର କାମୁ ଘୁଗୁନି। ମାନେ ଯୋଉଠି ବି ତମେ ଯୁବ ସେ କର ଏରିଆକୁ ଆମ ଏରିଆ କୁ। ସେଠି ବି ସେମାନେ କହିବେ ନା ସେ ତାଙ୍କ ଘୁଗୁନି ପୁରା ଟପ୍ ଭାଇ ଆମର ଯାନି ଯାତ୍ରା ଏ ଯଉ ଯାତ୍ରା ସମୟରେ। ଆମେ ମାନେ ଚାରିଟା ବେଳେ ନେଇକି ଯିବ ତିନି ହାଣ୍ଡି ଘୁଗୁନି।
ହଁ।
ମାନେ ବଡ ବଡ ହାଣ୍ଡି ତିନି ହାଣ୍ଡି ଘୁଗୁନି ନେଇକି ଯିବୁ ଟଲିରେ ଲୋଡ କରିକି। ହେଲା କି ଆମେ ନ ଆଟା ବେଳକୁ ଆଉ ଦି ହାଣ୍ଡି ପଛରେ ନେଇକି ଯିବୁ ନଅଟା ବେଳକୁ ପାଞ୍ଚ ହାଣ୍ଡି ଭୋଗୁନି ସଫା। ଦିନକୁ ଇନ୍ କମ ଦିନକୁ ଇନକମ୍ ଆଠ ହଜାର ଦଶ ହଜାର ଏଇ ଭଳିଆ।
ହୁଁ ଆସିବ ହଉଛିମ ଆଉଚି ମେନ୍ ହେଲା ବେ ବେପାର କରାଇଏ ହଉ ଚି ସ୍ଵାଦ ଭଲ ଦରକାର ଆଉ ବ୍ୟବହାର ଲୋକ ତମ ପ୍ରତି ଭଲ ଥିବା ଦରକାର।
ତ ଯୋଉଟା କହିଲ ସେଇଟା ବି ଠିକ୍ କଥା ଯେ ମାନେ ପ୍ରପର୍ଲି ଭଲ ଜିନିଷଟା ଭଲ ଜିନିଷ ଟା କରିକି ଦେଲେ ଲୋକଙ୍କୁ ଟେଷ୍ଟ ଲାଗିବ। ଲୋକଙ୍କୁ ଟେଷ୍ଟ ଲାଗିଲେ ଲୋକ ଅଟୋମେଟିକ ଆସିବେ ଆମ କତିକି। ତାପରେ ହେଲା ବ୍ୟବହାର। ଧର ଭଲ ଲାଗିଲେ ତ ଲୋକ ଆସିବେ ନା? ଆଉ ଖରାପ ଲାଗିଲେ ଆସିବେ କି ଆସିବେନି ତ ଭଲ ଲାଗିଲେ ଲୋକ ଆମ କ ତିକି ଆସିବେ ଆମେ ଯଦି ତାଙ୍କୁ ବ୍ୟବହାର ମାନେ ଖରାପ କରିବା ସେ ଲୋକଟା ଆସୁଥିଲେ ବି ଆସିବନି କାହିଁକି ଯେ ଆମେ ବ୍ୟବହାର ସେଠି ଚେଞ୍ଜ କରିବା। ଯେ ଗରାଖୀ ଈଶ୍ଵର। ହେଲା ଆମେ ତାଙ୍କୁ ଯଦି ବ୍ୟବହାର ଖରାପ କରିବା ସେ ଗରା ଆମ କତରୁ ଯାଇକି ଆଉ ଅନ୍ୟ ଜଣଙ୍କ କତରୁ ଖାଇବ ତ ଖାଇବ ନିଶ୍ଚିନ୍ତ ନା ତା ମାଇଣ୍ଡରେ ରଖିଛି ଖାଇବ ନିଶ୍ଚିନ୍ତ ଯ ଆମେ ଯଦି ବ୍ୟବହାର ଖରାପ କରିବେ ସେ ଆମକୁ ଦ ପଳେଇବ ତ ଆମେ ତାକୁ ବ୍ୟବହାର ଠିକ କରିବା କଣ ଯେ ଆମେ ତାକୁ ଆଜ୍ଞା ଆସନ୍ତୁ ଆଉ କଣ କେତେ ମାନେ ଖାଇବେ କଣ ଇଏ ବାସ୍ ଖିଆପିଆ କରିକି ଦେଲେ ତାଙ୍କୁ ସେି ଖାଇଲେ ଆରାମରେ ବ୍ୟବହାର ଭଲ କଲେ ଯେ ଭାଇ ଆଉ ଗୋଟେ ଜାଗାରେ ସିଏ ଆଉ ଦୁଇ ପ୍ଲେଟ୍ ଖାଇବେ ଯେ ମତେ ଆଉ ଦି ପ୍ଲେଟ ଦିଅ ଟେଷ୍ଟ ଜିନିଷ ଟେଷ୍ଟ ଅଛି ତାପରେ ବି ବ୍ୟବହାର ଠିକ ଅଛି ଅଟୋମେଟିକ ଜି ସିଏ ନାହିଁ ଆଉ ଆପଣ ବି ହେଲେ ଆପଣ ବି ସେଇୟା କରିବେ କାହିଁକି ଏତେ ବେ ବ୍ୟବହାର ଏତେ ସୁନ୍ଦର ଏତେ ସୁନ୍ଦର ଖାଦ୍ୟ ଏତେ ଭଲ ବ୍ୟବହାର ତମେ ହେଠୁ ଛାଡିକି ଆଉ ଜଣ କଦି ଯିବ କି?
ନା ନା ଇଚ୍ଛା ହବ ଥରେ ଖାଇଲେ ଆଉ ଆସ ଦିଥର ନିହାତି ଆସିବାକୁ ପଡିବ।
ହଁ ଗଲା ଇଏ ଗଲା ଗୋଟେ କଥା। ଆମେ ଯିବୁ ଚାରିଟାରେ ଆସିବୁ ନଅଟା ସାଢ଼େ ନଅଟାରେ ସରି ଯାଇଥିବ ସଫା ହାଣ୍ଡି ଆସିଲୁ ବାସ୍ ଘରେ ରଖିଲୁ ତାପରେ ଗଲୁ ଯାତ୍ରା ଫାତ୍ରା ଦେଖିଲୁ ଇଏ ରଥଯାତ୍ରାରେ ବି ସେଇଆ ହୁଏ କଣ ଆମେ ଦିଟା ତିନିଟା ବେଳକୁ କାହିଁକିନା ରଥଯାତ୍ରା ରଥ ପହଞ୍ଚି ଗଲା ପରେ ମାଉସୀ ମନ୍ଦିର କତିକି ବେପାର ସଫା ଆଉ ନାହିଁ କାଇଁ ମାନେ ଆଉ ଲୋକ ରହିବେନି ସେଇ ଯୋଉ ଦିଇ ତିନି ଘଣ୍ଟା ଆମକୁ ଭିଡ଼। ଗୋଟେ ପ୍ରବଳ ଜମ୍ ହେଇଯାଆନ୍ତି ଦୋକାନ ହେଲା
ହଁ।
ଯଏ କି ମାନେ ଲୋକ ବି ଅଧିକାଂଶ ଲୋକ ବି ଖାଇଦେଇ ପଳାନ୍ତି ପଇସା ଦିଅନ୍ତିନି। ଧର ବାବା ହାଡେ ଦଉଥିବେ ମୁଁ ଇଆଡେ ଦଉଥି ଥିବି ଲୋକ ଖାଇଦେଇକି ପଳେଇବେ। ହେଲା କି ଆଉ ତ ଇଏ ଫିର ବି ଭଗବାନ ଭଲର ମାନେ ଇଏ କରଛନ୍ତି ମାନେ ଲାଭ ବି ହୁଏ ହେଲା ଆଉ କିଛି ଲସ୍ ହୁଏନା ଲାଭ ବି ହୁଏ ଆଉ ଲୋକ ଖାଇକି ଗଲେ ବି ତ ମୁଁ ଏତିକି କଥା ମନେ ରଖେ ଯେ ଯିଏ ଖାଇକି ଯାଉଚି ମୋର ମତଲବ ନାହିଁ। ଯେ ଖାଇିକି ଯାଉ ଭଗବାନଙ୍କୁ ଯୋଉ ବା ବାଟରେ ନେବେ ପୁଣି ସେଇ ବାଟରେ ଫେରଇ ଦେବେ। ହେଲା କି। ଭଗବାନ ଧର ତମ୍ ଧର ଆ ମୁଁ ବେପାର କରୁଚି ଆପଣ ଆସିକି ଖାଇଦେଲେ ମତେ ମୋ ଯାମ୍ ଅଛି ବୋଲି ଠକି ଦେଇକି ପଳେଇଲେ ସେଟାରେ କ କା ନୁହୁ ଠକ ଦେଇ ପଢେ ଠିକ ଅଛି ତ ଭଗବାନ ମତେ ଯୋଉ ବାଟରେ ହେଲେ ଫେରାଇବେ ନା ସେଟା ପୁଣି ରିଟର୍ନ ହେଲା କି। ଧର ତମେ ପାଞ୍ଚ ତମେ ମୋ କତିରୁ ଖାଇକି ଯାଇଚ ମତେ ଦଶ ଟଙ୍କା ମିଳବ କିନ୍ତୁ ତମ କତିରୁ ପଚାସ ଟଙ୍କା ପଳାଇଥିବ। ନିଶ୍ଚିନ୍ତ ନିଜେ ଚିନ୍ତା କର। ଆମେ ଯଦି କାହା କତରୁ ଠକିକି ଖାଇଥିବା ତ ଆମ କତୁରୁ ହାଲୋ।
ନିହାତି ଯିବ ହାରି ସେ ପଇଷା ରହିବନି ସେ
ନିଶ୍ଚିନ୍ତ ପଳେଇବ ହେଲା କି ତ ସେଥିପାଇଁ ମୁଁ କୋହୁଚି ଯେ ଆମେ ଆମେ ଆଜି ଆଜି ଠାରୁ ଗୋଟେ ଶପଥ ନବା ଜଗନ୍ନାଥଙ୍କ ନିୟମ ପକେଇକି। ଯେ ଆମେ ଆଜିଠାରୁ କାହାରିକୁ ଠକିବା ନାହିଁ। ମୋ କଥାରେ ଆପଣ ଏକ ମତ କି?
ହାଁ ପୁରା ଏକ ମତ।
ତାହେଲେ ଜଗନ୍ନାଥଙ୍କ ରାଣ ଖାଇକି କୁହ ଯେ ଆଜିଠାରୁ ଆମେ କାହାକୁ ଠକିବାନି।
ଈଶ୍ୱର ସେ ଆ ମୁଁ ତ କେ କହାକୁ ଠକିବାରେ ନାହିଁ।
ହେଲା କି ମୋ ମୁଁ ମୋର ମୋର ମାନେ ପ୍ରାଣ ଦେବତା ହଉଚିନ୍ତି ଜଗନ୍ନାଥ ହେଲା କିି। ଜଗନ୍ନାଥଙ୍କୁ ବହୁତ ଭଲପାଏ। ହେଲା ସବୁ କଥାରେ ମୁଁ ଜଗନ୍ନାଥଙ୍କୁ ଇମ୍ପୋଟାଣ୍ଟ ଦିଏ। ହେଲା ସେଥିପାଇଁ ମୁଁ ମୁଁ ଜଗନ୍ନାଥଙ୍କୁ ଏତେ ଭଲ ପାଏ ଯେ ମୁଁ କାହାକୁ ସେମିତି ମୋ ଅଜାଣତରେ ଯଦି ଠକାମି ହେଇଯାଇଥାଏ ତ ସେଟା ଦୋସରା କଥା କିନ୍ତୁ ମୁଁ ଜାଣତରେ ମୁଁ କାହାକୁ ଠକେନି।
ହଉ ଭାଇ ମୁଁ ଯାଉଛି କଣ କଣ ଖାଇବି ଆଉ ରଖୁଛି ଆଁ।
ଓକେ ଠିକ ଅଛି।
ହଁ ଭାଇ।